ତମ ସହ ହଁ- ହଁ ଶୁଣିପାରୁଛି ଶୁଭସକାଳ ଆଜ୍ଞା।
ଆଜ୍ଞା ଆପଣଙ୍କୁ ବି ଶୁଭସଖାଳ।
କଣ କରୁଛନ୍ତି? କଣ କରୁଛନ୍ତି?
ମୁଁ ବସିଥିଲି, ଆପଣ? ବସିଥିଲି ଆ
ହେଇ ମୁଁ ଝିଅ ମୁଁ ଝିଅକୁ ରେଡି କରିକି, ମାନେ ଖାଇବାକୁ ଦେଇକି ତାକୁ ମାନେ ସ୍କୁଲ ଡ୍ରେସ୍ ପିନ୍ଧେଇ ବୁଟ୍ ଫୁଟ୍ ପିନ୍ଧେଇ, ବ୍ୟାଗ ଦେଇ, ପାଣି ବୋତଲ, ଟିପିନ୍ ସବୁ ଦେଇକି ଝିଅକୁ ସ୍କୁଲ ବିଦା କଲି ତାପରେ ଆମର ଠାକୁର ପୂଜା କରୁଥିଲି। ହଁ ବିଦ୍ୟାଳୟକୁ ପଠଉଚି।
ଆଜ୍ଞା।
ଆଉ ବିଦ୍ୟାଳୟକୁ ଝିଅ ହେଇ ଯାଇ ସାରିଲା ତାପରେ ଏଇ ହୁଁ ମା ମାନେ ଠାକୁର ପୂଜା କରୁଥିଲି ଠାକୁର ପୂଜା ସାରିକି ଚା ପିଇକି କଥା ହଉଚି ଆଉ।
ଭୋଜନ ପ୍ରସ୍ତୁତି ସରିଲାଣି ଆପଣଙ୍କର? ଭୋଜନ ପ୍ରସ୍ତୁତି ସରଲା
ହଁ ହଁ ଭୋଜନ ସରଲାଣି ହଁ ଭୋଜନ ସରଲାଣି।
କଣ ହେଇଥିଲା ଖାଇବା ପାଇଁ?
ଖାଇବା ପାଇଁ ଏଇ ସକାଳର ଅ ଅ ମାନେ ଚା, ରୁଟି ବିସ୍କୁଟୁ ଏଇ ସବୁ ଆଉ ସକାଳର ଭୋଜନ ଆଉ।
ଆଉ କୁହନ୍ତୁ ସ୍ଵାସ୍ଥ୍ୟ ସମସ୍ତଙ୍କର ଠିକ୍ ଅଛି ସମସ୍ତଙ୍କ ସ୍ଵାସ୍ଥ୍ୟ ଠିକ୍ ଅଛି?
ହଁ ହଁ ସ୍ୱାସ୍ଥ୍ୟ ଠିକ୍ ଅଛି ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି। ଆଉ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି?
ଆଜ୍ଞା ଠିକ୍ ଅଛି ଭଲ ନାଇଁ। ମୁଣ୍ଡଟା ବିନ୍ଧା ହେଉଚି।
ଥଣ୍ଡା ହେଇଯାଇଚି କି?
ଆଜ୍ଞା ଆଜ୍ଞା।
ଟିକେ କାଢ଼ା ବନେଇକି ପିଅନ୍ତୁ।
ଆଜ୍ଞା।
ଆଉ କଣ ଖାଇଥିଲେ?
ସୁଜି ଉପମା ଖାଇଥିଲି।
ହଁ ସଖାଳର ଜଳଖିଆ ସୁଜି ଉପମା କରିଥିଲେ?
ଆଜ୍ଞା ଆଉ ଖ ମଧ୍ୟାହ୍ନ ଭୋଜନ ପାଇଁ କଣ ପ୍ରସ୍ତୁତି ଆପଣଙ୍କର ଚାଲଚି?
ମଧ୍ୟାହ୍ନ ଭୋଜନରେ ଆଜି ହବ ଭାତ ଆଉ ଆମର ଯୋଉ ଉ ଉ ଉଁ ଜାଣିଚନ୍ତି ମାଛ ଯୋଉ ନଈ ମାଛ ହଁ ହଁ ପାଣି ହେଇଚି ତ ମାନେ ନଦୀରେ ସେଥିପାଇଁ ସବୁ ମା ନଦୀ ରେ ମାଛ ଧରା ହଉଚି ସେଇ ମାନେ ନଦୀ ଯୋଉ ଦେଶ୍ ଶୀ ମାଛ କୁହନ୍ତି ନି ଦେଶୀ ମାଛ ତାର ଖାଇବାଟା ସ୍ଵାଦଟା ବହୁତ ମାନେ ଭଲ ଲାଗେ ନା
ସେଇ ଦେଶୀ ମା ଛ ଆଇଚି ଭାତ ସୋରିଷ ମସଲା ଦିଆ ହେଇକି ମାଛ ଝୋଳ ହବ।
ଆଜ୍ଞା।
ଆଉ ଆପଣଙ୍କର କଣ ସେଠି ମଧ୍ୟାହ୍ନରେ ଭୋଜନ ହବ?
ତ ମଧ୍ୟାହ୍ନ ରେ ତ ଅଁ ଆଜି କଙ୍କଡ଼ା ତ ଆପଣେ ଖାଇଥିବେ?
ହଁ ହଁ କଙ୍କଡ଼ା ଖାଇଚି।
କଙ୍କଡ଼ା ସେହି କଙ୍କଡ଼ା ତରକାରୀ ହବ।
କଙ୍କଡ଼ା ତରକାରୀ ହବ ବରମ୍ ବହୁତ ଭଲ ଲାଗେ।
ଆଉ ଚୁନା ଚୁଙ୍ଗୁଡ଼ି ଚୁଙ୍ଗୁଡ଼ି ଯୋଉ ଜାଣିଥିବେ ଆପଣ।
ହଁ ହଁ ଚୁଙ୍ଗୁଡ଼ି ଜାଣିଚି।
ଛୋଟ ଛୋଟ ଚୁଙ୍ଗୁଡ଼ି
ହଁ ସେଇଟା ମାନେ ପୋଇ ପକେଇକି କଲେ ମାନେ ଛେମ୍ ମାନେ ଇ ଇଏ ଭଳିଆ ଛେଚେଡ଼ା ଟାଇପ୍ ର ବହୁତ ମାନେ ସ୍ଵାଦ ଭଲ ଲାଗେ।
ଆଜ୍ଞା। ମା ତିଆରି କରିବେ। ମା ରୋଷେଇ କରିବେ।
ତମ ମା ତିଆରି କରିବେ। ସବୁ ଦେଖୁଛନ୍ତି ଟିକେ ଟିକେ। ପ୍ରସ୍ତୁତ ପ୍ରଣାଳୀ ଘରେ ରହିକି ଦେଖୁଛନ୍ତି ଆଉ।
ଆଜ୍ଞା।
ଆଉ ସ୍ନାନ କରିସାରିଲେଣି?
ଆଜ୍ଞା, ସ୍ନାନ ସରିଲାଣି।
ଉଁ, ହୁଁ।
ଭୋର ଛଅଟା ରୁ ଉଠି ସ୍ନାନ କରି ଠାକୁରଙ୍କୁ ପୂଜା କରି
ଅ ପୂଜା ପାଠ କରନ୍ତି?
ଆଜ୍ଞା।
ଆ ମୁଁ ବି ପୂଜା ପାଠ କରେ। ନା, ଓଡ଼ିଆଙ୍କର ତ ଆଗେ ଗାଧଇବେ ପାଧଇବେ ଆଗେ ସ୍ନାନ ସାରିକିନା ତାପରେ ଠାକୁର ପୂଜା ପାଠ କରିବେ। ତାପରେ ଯାହା ବିି ମାନେ ଖାଦ୍ୟ ଗ୍ରହଣ କରିବେ।
ଆଉ କୁହନ୍ତୁ?
ଆପଣଙ୍କ ଆଡେ ବର୍ଷା ହଉଚି?
ହୁଁ, ବର୍ଷା ତ ଲଗାତାର ଦି ଦିନ ହବ ଲାଗି ରହିଛି। ବର୍ଷା ଛାଡିବାର ନା ହିିଁ ଧରୁନି।
ହଁ, ପାଗ ବହୁତ ମାନେ ଖରାପ ଅଛି। ମାନେ କିଛି ଲୁଗାପଟା ବି ଶୁଖେଇ ହଉନି।
ଦି ଦିନି ହେଲା ବର୍ଷା ହଉଚି ଯେ ଏଠି କାଦୁଅ ପୁରା ହେଇଯାଇଚି ରାସ୍ତା ଘାଟ କାଦୁଅ ପାଣି।
ହଁ ରାସ୍ତାଘାଟ ସବୁଆଡେ କାଦୁଅ ପାଣି। ଯେତେବେଳେ ବି ଆମେ ପିଲାବେଳେ ଯାଉ ସ୍କୁଲୁ ମାନେ ମାନେ ବହୁତ ମାନେ ଏତବେଳେ ଏବେ ତ ରାସ୍ତା କେତେ ମାନେ ଆଗକୁ ଗଲାଣି। ସେ ଯେତେବେଳେ ମାନେ ରାସ୍ତା ବହୁତ ସବୁଆଡେ କାଦୁଅ ଥିଲା। କାଦୁଅରେ ପ ସିକି କି ଯାଉ। ଫେରେ ସ୍କୁୁଲ ରେ ଗୋଡ଼ ଧଉ ନା ଗୋଟା ପୁଣି ସାର୍ଟ ଫାଟ ବି ହେଇଯାଏ।
ବିଦ୍ୟାଳୟ
ବିଦ୍ଯାଳଏ। ହୁଁ। ଏବେ ତ ବିଦ୍ୟାଳୟ ଛୁଆ ଯାଉଛନ୍ତି କି ମାନେ ବିଦ୍ୟାଳୟ ମାନେ ବସ୍ ଆସୁଛି କି ପଳଉଛନ୍ତି ବିଦ୍ୟାଳୟ ଗାଡିରେ।
ଆଜ୍ଞା।
ଏଣେ ବି ଝିପି ଝିପି ବର୍ଷା ମାନେ ହୁଁ, ପକଉଚି। ମାନେ ଏପର୍ଯ୍ୟନ୍ତ ବି ମାନେ ପାଗ ଠିକ କରିନି।
ଖରା ଆସିଲାଣି।
ଖରା ଆସିଲାଣି?
ଆଜ୍ଞା।
ଆହାଃ। ଆଉ ଦେହ ପା ହେଲାଣିି ଟିକେ ଟିକେ?
ଆଜ୍ଞା।
ଆଉ ଦେହ ପା କେମିତି କଣ ଅଛି?
ହୁଁ, ଦେହ ପା ଠିକ୍ ଅଛି। ଆପଣ କୁହନ୍ତୁ?
ଆମର ସବୁ ଘରେ ଦେହ ସ୍ୱାସ୍ଥ୍ୟ ସମସ୍ତଙ୍କର ଭଲ ଅଛି। ମୋର ବି ଭଲ ଅଛି। ଏଇ ଋତୁ ପରିବର୍ତ୍ତନ ପାଇଁ ଟିକେ ଥଣ୍ଡା ହଉଛି। ସମସ୍ତଙ୍କୁ ଟିକେ ଥଣ୍ଡା ଏଇ ଆଉ ଓ ଫିର ବି ସମସ୍ତେ ଭଲ ଅଛନ୍ତି ଆଉ।
ଆଜ୍ଞା।
ଆଉ ଆଜି କୁଆଡେ ଯିବେ ବୁଲିବା ପାଇଁ କଣ ଭାବିଛନ୍ତି କୁଆଡେ ଯିବେ ସାଙ୍ଗସାଥି ସହିତ ବୁଲିବା ପାଇଁ।
ଆଜ୍ଞା ନାଇଁ ସେମତି ତ କିଛି ଭାବିନି ଦେଖେ କଣ ହଉଛି ସାଇକେଲ ନେଇକି ଯିବୁ। ଚ ଆପଣ କେବେ ପିଲାବେଳେ ସାଇକେଲ ଚଲେଇଛନ୍ତି?
ହଁ ହଁ ମୁଁ ସାଇକେଲ ଚଲେଇଛି। ଯାଉ ବିଦ୍ୟାଳୟ ଯାଉ ସେତେବେଳେ ସାଇକେଲ ଚଲେଇକି ମାନେ ହଁ ହମ ମାନେ ଦଶମ ପାସ କଲା ପରେ ଆ ସେଟା ଆମର ମାନେ ଦ୍ୱାଦଶ ମାନେ ପଢିଲି ତ ସେତେବେଳେ ସେତବେଳେ ଯାଏ ସାାଇକ୍ଲିଙ୍ଗ କରିକି ଯାଏ।
ଆଜ୍ଞା।
ହୁଁ ଆମର ବହୁତ ମାନ ବହୁତ ଦୂର ସାଇକ୍ଲିଂ କରିକି ଯାଉ ଆମର ବାଲିଆ ସେପଟରେ ଜାଣିଛନ୍ତି ଆମର ସେଇଠି ପିଲା ମାନେ ସେଟା କୁହନ୍ତି କି ତୁ ଦ୍ଵାଦଶ ତ ସେଠି ଆମେ ଯାଉ ମାନେ ବହୁତ ମାନେ ପାଟ ମ ବାଟ ହିଁ ଦେଇକି ଯାଉ ସାଇକ୍ଲିଙ୍ଗ କରିକି ବହୁତ ଖରାପ ଖରା ବହୁତ ମାନେ ଯାଉ ପରିଶ୍ରମ କରି।
ଆଜ୍ଞା।
ଆଉ ଆପଣଙ୍କର ସେଠି ପାଖରେ ବିଦ୍ୟାଳୟ ନା ଦୂରରେ?
ଆଜ୍ଞା ଆଜ୍ଞା ପାଖରେ ଅଛି ବିଦ୍ୟାଳୟ।
ଓହୋ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଆଜ୍ଞା ଘରେ ସମସ୍ତଙ୍କ ଦେହ ଭଲ ଅଛି।
ଓହୋ!
ଆପଣ କୁହନ୍ତୁ।
ଆପଣଙ୍କୁ କଣ ବେଶୀ ଖାଇବାକୁ ଭଲ ଲାଗେ?
ଖାଇବାରେ ସେମିତି ସେମିତି ତ କିଛି ପସନ୍ଦ ନାହିଁ।
ଯେହେତୁ ଆମର ଓଡିଆ ତ ଆମେ ସବୁ ମାନେ ସବୁ ଖାଇ
ଆମ ଓଡ଼ିଆଙ୍କର ମୁଖ୍ୟତଃ ହଁ ମୁଖ୍ୟତଃ ପ ପସନ୍ଦ ହେଉଛି ପଖାଳ।
ପଖାଳ।
ପଖାଳ ଭାତ ତା ସହିତ ଆମ୍ବ ବଢି ଚୁରା, ଶାଗ, ଦହି ଏମିତି ସବୁ ଆଉ।
ହଁ ତାର ମାନେ ମଜା ବହୁତ ଅଲଗା ମାନେ ମାଛ ଚି ମାନେ ମାଂସରେ ବି ନଥାଏ। ଆଉ ପଣସ ଖାଆନ୍ତି କି ଆପଣ ପଣସ ଖାଆନ୍ତି?
ଆଜ୍ଞା।
ହୁଁ ପଣସ ଆଉ ଆପଣଙ୍କ ସିଆଡେ ପଣସ ହେଇଥିଲା କି ଏବର୍ଷ?
ହୁଁ ପଣଶ ତ ଏ ବର୍ଷ ପ୍ରଚୁର ହେଇଥିଲା ପଣସ ଗଛରେ ହେଇ ପାଚିକିରି ପଡିକି ଫାଟି ଯାଉଛି।
ହୁଁ ଏଠି ପଣସ ସରିଲାଣି ଏବେ ଗୋଟେ ଗୋଟେ ଗଛରେ ପଣସ ଅଛି ନାଇଁ?
ହଁ ଅଛି ଆପଣ ପଣସ ର କଠାକୁ ତରକାରୀ କରି ଖାଇଛନ୍ତି କେବେ?
ହଁ ହଁ ପଣସ ର କଠା ତରକାରୀ କରିକି ଖାଇଛି ସେ ତାର ମାନେ ସ୍ୱାଦଟା ମାନେ ଭଲସେ ପ୍ରସ୍ତୁତ ପ୍ରଣାଳି କଲେ ମାନେ ତାର କୁହନ୍ତି ସେଟା ମାନେ ମାଂସ ପରିକା ଲାଗେ। ଖାଇଛନ୍ତି କି ନା ଖାଇନାହାନ୍ତି ଆପଣ? ତାର ପ୍ରସ୍ତୁତ ପ୍ରଣାଳୀ ଜାଣିଛନ୍ତି ନା ନାଇଁ।
ଆଜ୍ଞା, ଘରେ ଜେଜେମା ପ୍ରସ୍ତୁତ କରନ୍ତି ଜେଜେମା ପ୍ରସ୍ତୁତ କରନ୍ତି।
ହୁଁ ଦେଖିଥିବେ ଆଉ।
ଆଜ୍ଞା,
ଆଉ ପିଲାମାନେ
ଆଉ ସେଇ ଯୋଉ ପଣସ କଠାର ସେଇ ଯୋଉ ତାର ଯୋଉ ମାନେ ଅ ଅଠାଟା ଥାଏ ସେଇଟା ଲାଗିଗଲେ ହାତରେ ଟୋଟାଲି ଛାଡିବନି।
ନା ନା ସେଇଟାକୁ ଆମେ କାଟିଲା ପୂର୍ବରୁ ଆମକୁ ମାନେ ହାତରେ ସୋରିଷ ତେଲ ଲଗେଇବାକୁ ପଡିବ ସୋରିଷ ତେଲ ଲଗେଇକି ତାପରେ କାଟିଲେ ଆଉ ମାନେ ଅଠା ଟା ଛାଡିଯିବ ଧୋଇଲେ ଛାଡିଯିବ। ଯଦି ମାନେ ସୋରିଷ ତେଲ ନ ଲଗେଇକି କାଟୁଛନ୍ତି ସେ ଅଠାଟା ବିଲକୁଲ ବି ଛାଡ଼ିବନି। ହାତ ପୁରା କଳା ହେଇଯିବ କାଟିଲେ।
ଆପଣଙ୍କ ସେପଟେ ଗଉଡ ଗୋବିନ୍ଦ ଗଛ ଅଛି। ଛୋଟ ଛୋଟ କୋଳି ହୁଏ। ହଁ,
ହଁ ଶୁଣିଛି ଗୌର ଗୋବିନ୍ଦ ମାନେ ଉଁ ମାନେ ଗଛ ଅଛି ବୋଲିକି ମାନେ ଶୁଣିଛି ସେ କୋଳି ଟା ମୁଁ ଖାଇନି କେବେ?
ନାଁ ସେ କୋଳି ର ସ୍ଵାଦ ଅତ୍ୟନ୍ତ ଭଲ।
ହଁ ସେପଟରେ ଅଛି ଆପଣଙ୍କର।
ଆଜ୍ଞା,
ହ ହଁ କେବେ ଯିବି ଆଉ ନିଶ୍ଚିନ୍ତ ଦେବେ ଖାଇବା ପାଇଁ ଆଉ।
ନିଶ୍ଚିନ୍ତ ଆସନ୍ତୁ।
ଆମର ଯେମିତି ମାନେ ମାନେ ଗଉଡ଼ଙ୍କର ପର୍ବ ଗୋଟେ କୋଉଟଟା ସେଟା ଦୋଳ ପୁଅ ପର୍ବ ସେକରେ ଆପଣଙ୍କର ପାଳନ କରୁଥିବେ ନାହିଁ ଧୁମ ଧାମରେ। ତାଙ୍କର ପାଳନ କରାଯାଏ। ସେ ପର୍ବଟି।
ହୁଁ ଲକ୍ଷ୍ମୀ ନାରାୟଣଙ୍କ ପୂଜା ବି ହୁଏ।
ହଁ ତ ମାର୍ଚ୍ଚ ମାସରେ ପଡେ। ଆମର ପ୍ରଥମ ଯୋଉ ଆମ୍ବ ହୋଇଥାଏ। ଆମ୍ବର ବି ମାନେ ନାଚ ସବୁ ବନ୍ଦ
ଦୋଳ ଗୋବିନ୍ଦଙ୍କୁ ପୂଜା କରନ୍ତି।
ହଁ।
ରାଧାକ୍ରିଷ୍ଣଙ୍କ ପୂଜା ହୁଏ ଫଗୁ ଖେଳ ବି ହୁଏ
ଫଗୁ ଖେଳ ବି ହୁଏ। ତାପରେ ସେମାନେ ଗୋମାତାକୁ ବି ପୂଜା କରନ୍ତି। ତାଙ୍କର ପ୍ରଥମ ପୂଜା ହେଲା ଗୋମାତାକୁ। କରନ୍ତି। ହଁ,
ହ
ଆଉ ଆପଣଙ୍କ ଆଡ଼େ ସିଆଡେ ତ ମାନେ ଗୌଡ଼ ଘର ପିଲାମାନେ ହଁ ଥିବେ ତା ନି ନିଶ୍ଚିନ୍ତ।
ନାଇଁ ଏ ପାଖରେ ତ ନାହାନ୍ତି ଗୌଡ଼ ଘର ନାହାନ୍ତି।
ଓହୋ ଆମର ଏପଟେ ଅଛନ୍ତି। ତାଙ୍କର ଯେତେବେଳେ ଏଇ ମାନେ ମେଲଣ ହୁଏ କି ମାନେ। ଏଇ ଯୋଉ ପର୍ବଟା ହୁଏ। ଆମେ ସେମାନଙ୍କର ମାନେ ଦେଖୁ ସବୁ ମାନେ ବହୁତ ଉପଭୋଗ କରୁ ଆଉ। ବହୁତ ଭଲ ଧମ ଧୁମଧାମରେ ପାଳନ କରନ୍ତି ପିଠାପଣା। ଭଲସେ ପାଳନ କରନ୍ତି।
ଆଜ୍ଞା।
ହଉ ଆଜ୍ଞା ମୁଁ ଟିକେ ଏବେ ଯାଉଛି ଆପଣଙ୍କୁ ପରେ କଲ୍ କରିବି।
ଆଜ୍ଞା।
ହଉ